ହ୍ୟାଲୋ
ହଁ ହ୍ୟାଲ
କଣ କରୁଛୁ?
ବସିଛି ତୁ
ଆଉ ତୁ ଖାଇସାରିଲୁଣି?
ହୁଁ ଖାଇସାରିଲିଣି ଖାଇନି ଖାଇନି
କେତେବେଳେ ଖାଇବ ଆଉ
ଆଉ ଟିକେ ହୋଉ ସାଢ଼େ ନଟା ହୋଉ।
ତମ ଆଡେ ବର୍ଷା କେମିତି ହଉଚି?
ଆମ ଆଡେ ପୁରା ବର୍ଷା ଶୋଇଲେ ବର୍ଷା ଉଠିଲେ ବର୍ଷା ପୁରା କାଚି ପକାଉଛି ବର୍ଷା।
ବର୍ଷା ସଫିସେଣ୍ଟ ବର୍ଷା ପୁରା
ଆଉ ପୁରା ସକାଳକୁୁ କହିବା ସାତଟାରୁ ଲାଗିଛି ଯେ ଏତେବେଳଯାଏଁ ବି ଲାଗିଛି। ଆଜି ମୁଁ ଦିଟାରେ ଗୁଟେରେ ଗାଧେଇଛି ଆଉ।
ହ୍ୟାଲୋ
ହଉ ତୁ ଖାଇସାରିଲୁନି?
ହଁ ମୁଁ ମାନେ ବଜାର ଯାଇକିନା ଆମେ ଖାଇକିନା ଆଇଛୁ ଆଉ। ଏଇ ଘରେ ମୁଁ ଭାତ ଖାଇଲିଣିି ବଜାରରେ ଖାଇଲୁ ଗୁପଚୁପ ଖାଇଲୁ। ଜଳଖିଆ ଖାଇଲୁ ଆ ଆଇସ୍କ୍ରିମ୍ ଖାଇଲୁ।
ହଁରେ ମାନେ ମତେ ଟିକେ ମାନେ ମାନେ ଭୁଲି ଗଲଣି ନା?
କଣ କରିବା ଆଉ ତୁ ତ ଯାଇପାରିବୁନି ଟିକେ ଆଉ।
ମୁଁ ଯଦି ନ ଯାଇ ପାରିବି ମତେ ଟିକେ ଆଣିଦେଲେ ବି ମାନେ ନି ଏତେ ଶତ୍ରୁ ଲୋକ ରା
ସେଇଠି ଖାଇଲି ଯେତେ ମଜା ଇଆଡେ ବୋଲଲେ ସେମିତି କିଛି ମଜା ନାହିଁ ସେଇଥିପାଇଁ ଆଣିଲୁନି ଆଉ।
ହୋଉ ହେଲା ଆଉ ଖାଅ ଆଉ ଏକେ ଏକେ ସବୁ ଖାଇବ ଆଉ ଆମକୁ କିଆଁ ଦବ।
ତମକୁ ଦିଆହବ ଦିଆହବ ନୂଆ ବର୍ଷ ଦିନ ଯୋଉଦିନ ଭୋଜି କରା ହବ ହେଇଦିନ ଦିଆହବ।
ହେ ତମେ ଯାଉଚ ଗୋଟେ ମୁଁ ଏତେ ଥର ମାଗୁଚି ଗୋଟେ ଆଇସ୍କ୍ରିମଟେ କୋଉଦିନ ଭାବିକିନା ଦୋଉଚ। ଖାଇକିନା ଆଇଲଭାରି ନା ହୋଉ।
ଏପାଳି ପ୍ରଫିଟ୍ ହେଲେ ଦବା ଆଉ। ଆମେ ଗୋଟେ ପିସିଟେ କିଣିବୁ ନା ନୂଆ ପିସିଟେ ଯୋଉଦିନ ହେଇ ପିସି ଟା ଆଣିବୁ ସେଦିନ ଗୋଟେ ଗୋଟେ ତମକୁ ଆଇସ୍କ୍ରିମ ଦିଆ ହବ ସମସ୍ତଙ୍କୁ ଆଉ।
ତମେ ତ ଚେଣ୍ଟାରା ମାନେ ଟଙ୍କାଟେ ବି ମାନେ ଦୋଉନ। ଆରେ ମୋର ଆସୁନି ମତେ ଭଲ ଲାଗୁନି ଟାକ୍ସ ଆସିିଲେ ସିନା ମୁଁ କଲ୍ କରିବି କଣ?
ତୋର ତୋର ଟାକ୍ସ ଆଇବ ଦେଖିବୁ ତୋର ଖୁବ ଶୀଘ୍ର ଆସିବ ଟାକ୍ସ ତୋର ପା ଫେରମ ଫର୍ମ ଟା ଓଲା ଫିଲ୍ଅପ କରିଦେଇଚି।
ହଁ।
ତୋର ଫିଲଅପ୍ କରିଦେଇଚନ୍ତି ଟାକ୍ସ ଆଇବ ଆଉ ଟିକେ ଡେରି ହବ ହୋଉଚି ଆଉ।
ହୁଁ ହୁଁ
ହାଲୋ।
ଆଉ କଣ ତମ ଗାଁଡେ ବର୍ଷା ପୁରା ନାଦୁଚି।
ହଁ ଆମ ଗାଁଡେ ବର୍ଷା ମାନେ ଫାଷ୍ଟ ପୁରା ହେଇଥିଲା ମାନେ ବର୍ଷା ଏତେ ହେଇଥିଲା ଯେ - ଆମେ ଯେତେବେଳେ ଯାଇଥିଲୁ ବଜାରରୁ ଯାଇଥିଲୁ ମାନ ବାଟ ଦାଣ୍ଡ ଏତେ ପାଣି ମାନେ - ହୁଁ ପୁରା ରୋଡ ପୁରା ବୁଡି ଯାଇଚି ପୁରା ରୋଡ ଫୁଡ ସବୁ ଖଣ୍ଡିଆ ଖଣ୍ଡିଆ ମାନେ ପାଣିରେ ପୁରା ଦିି ଭାଗ ହେଇଯାଇଚି।
ହଁ ପା ଏ ବର୍ଷାଟା ମାନେ ଛାଡୁନି ମାନେ ଦିନ ଯାକ ଚବିଶି ଘଣ୍ଟା ବର୍ଷା। ବର୍ଷାରେ ମାନେ ଇ - ଚ୍ଛା ହୋଉନି ଘରୁ ବାହାରିବା ପାଇଁ ଖାଲି କିଏ ରୋଷେଇ ବାସ କରିକି ଦିଅ। ଖାଲି ମଣିଷ ବସି ବସି ଖାଇବ ନହେଲେ କେ ତେ ଗୋଟେ ଘର ଭିତରେ ବସିକିନା ଖାଇବ କହିଲ କୁଆଡେ ମେଡି ଯିବା ନାହିଁ କିଛି ନାଇଁ। ଖାଲି ଘରେ ବସ ଘରେ ବସ ଘରେ ବସ ଘରେ ବସ। କୁଆଡେ ନାହିଁ ଏଠି ନାହିଁ ସେଠି ନାହିଁ କିଛି ନାହିଁ। ଖାଲି ଖାଲି ଘରେ ବସ ଖାଅ ଘରେ ବସ ଖାଅ ଘରେ ବସ ଖାଅ।
ହଁ ପା ଆମେ ଏନା ନା ବର୍ଷ ଛାଡିଥିଲା ପୁଣି ଏଇନେ ପୁଣି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଝିପିଝପି ହେଇକିନା ପୁଣି ଷ୍ଟାର୍ଟ ହେଲାଣି ବର୍ଷା।
ବର୍ଷା ନାଦିଲାଣି ନା ବାହାରକୁ ଯାଇଥିଲେ ବର୍ଷା ହୋଉଥିଲା କ ସିକିନା।
ତମର ଆଡେ ହୋଉଚି ବୋଲି। ଆମର ଏଠି ମାନେ ହୋଉଥିଲା ଯୋରସେ ଯେ ଏଇନା ଝିପି ଝିପି ଝିପି ମାନେ ପକୋଉଚି ଆଉ। ଆମେ ହାଲୋ।
ହୁଁ।
ଆମେ ଚାଲି ଚାଲିକା ଆ ଏକାଥରେ ଆମ ବଜାର ଠିକି ପଳେଇଥିଲୁ।
ଭଲନା ଆଉ। ଏକ୍ସରସାଇଜି ହବ ସବୁ ହବ ଯଦି ମୋଟା ହେଇଥିବ ଝଡିବ। ଆଉ ଯଦି ମାନେ ଡେ ମାନେ ଡେଙ୍ଗା ହବା ପାଇଁ ଚାହୁଁଚ। ଚାଲିବ ଚାଲିଲେ ଡେଙ୍ଗା ହବ। ଉଇଥି ମୋଟା ହେଇଥିଲେ ଝଡିବ ଏକ୍ସରସାଇଜି ହେଇ ଯିବ ନା ଆଉ ଭଲ ନା ଆଉ ପୁରା ଚାଲି ଚାଲି ପୁରା ମାର୍କେଟ ଯାକ ବୁଲିବ। ସନ୍ଧ୍ୟାରେ ଯୋଉ ଚାଲିକିନା ମାର୍କେଟ ବୁଲିବ କୋଉ ମଜା।
ମଜା ଆଉ କଣ କିଛି ମଜା ନାହିଁ।
ହଁ ତମେ ଜାଣିନ ସନ୍ଧ୍ୟାରେ ସନ୍ଧ୍ୟାରେ ଆକଚ୍ୟୁଲି ଶୁଣ ଶୁଣ ଶୁଣ। ଆ-ଆକଚ୍ୟୁଲି ସନ୍ଧ୍ୟାରେ ମାର୍କଟେ ବୁଲିବା ମାନେ ଯଦି ମାର୍କେଟ ବୁଲିବ ସନ୍ଧ୍ୟାରେ ସବୁଠୁ ଭଲ। ମାନେ ସନ୍ଧ୍ୟାରେ ମୁଁ ଥରେ ଯାଇଥିଲି। ମୁଁ ମାନେ ଗା ଡିରେ ଯାଇଥିଲି ବୋଲି ମତେ ଏମିତି ଲାଗିଲା ମୁଁ କହିଲି ଡେଲି ଯଦି ମୁଁ ଏମିତି ଆମକୁ ମାନେ ଗାଡି ଫାଡି ଥାନ୍ତା ମୁଁ ଆମ ମଝିଆଁଣିଟା ମଉଷାକି ଯାଇଥିଲୁ। ଏଇ ରଜ ବେଳକୁ ଡ୍ରେସ୍ ସିଲେଇ କଲୁ ଏମିତି କଣ ଧରିକିନା ଆସିଲୁ। ତାପରେ ମୁଁ କହିଲି ଯାହା ହୋଉ କେତେ ଭଲ। ଆଉ ଏଇନା ଆମେ ଯଦି ଏଇଟା ଆମ ଘର ମାର୍କେଟ ଭିତରେ ହେଇଥାନ୍ତା ମାନେ ମୁଁ ଡେଲି ଆଁ ଡେଲି ଯାଇକି ତ ଖାଇତେ ଆଉ ଡେଲି ଆଉ ପୁରା ଡେଲି ମାନେ ସନ୍ଧ୍ୟାବୋଳୋ ମାର୍କେଟର ଭୀୟୁ କି ମସ୍ତ୍।
ମାନେ ତମେ ଯେତୋବୋଳେ ସବୁ ମାନେ ଘରେ ମାନେ ଯହା ବର୍ଷା ହୋଉ କି ଯାହା ହୋଉ ଗୋଟେ ପର୍ବପର୍ବାଣୀ ହୋଉ ମାନେ ତମକୁ ଗୁଟେ ଛାଡୁନାହାନ୍ତି ଯେହେତୁ ଉଁ ଖାଲି ଘରେ ମାନେ ଝିଅ ପିଲାଟେ ତମେ ଯେହେତୁ ତମେ ଖାଲି ଘରେ ରୋହୁ ତମକୁ ବୋରିଙ୍ଗି ଲାଗୁନି।
ନାଁ ଆମେ ତ ଘରୁକୁ ମାନେ ଏବେ ଯୋଉ ରଜ ହେଇଥିଲା ଆଁ ସେ ଫାଷ୍ଟ ରଜ ଦିନ ତ କୁଆଡେ ଗଲେନି ସେକେଣ୍ଡ ରଜ ଦିନ ତିନି ଜଣ ଯାକ ହେଇକିନା ମୁସ୍ ଗଲୁ।
ତୁ ଅଁ ଯୋଉ ଏଇ ଜନ୍ମରେ ତୁ ମାନେ ଝିଅ ହେଇଚୁ ଆର ଜନ୍ମରେ କଣ ହବାକୁ ମାନେ ପୁଅ ନା ଝିଅ ହବାକୁ ଜନ୍ମ ହବାକୁ
ମୁଁ ଚାହୁଁଛି ଏ ଜନ୍ମରେ ମୁଁ ଝିଅ ହେଇଚି ଆର ଜନ୍ମରେ ମୁଁ ପୁଅ ହେବି। ତାପେରେ ସମଙ୍କ ସହିତ ଖେଳିବି।
ଏରା ଗୋଟେ ବେକାର କାମ।
ହଁ ମୋରୋ ତ ଏଇଡ଼ା ଆଉ, ମୁଁ ପୁଅ ହବା ପାଇଁ ଚାହୁଁଛି।
ଚାହୁଁଚୁ।
ହଁ ହଁ।
କେତେ ପ୍ରେସର ମୁଣ୍ଡ ରେ ଆଇବ ଜାଣିଚୁ ପୁଅ ହେଲେ
ପ୍ରେସର ପ୍ରେସର କିଛି ନାହିଁ ହେଲେ
ଲେ ବି ତୁ ଖାଲି ବସିକି ଖାଲି ଖାଉଚୁ ତୁ କଣ ଜାଣିଚୁ କୁଆଡ଼େ କଣ ଆଉଚି ମାନେ ତୁ ଜାଣିପାରୁନୁ ହେଲା।
ଆରେ ମୁଁ ଜାଣିଚି ଝି ନାଇଁ ଝିଅ ଆଉ ଖଟିକିନା ଆଉ ଦୋଉନି।
ଆଉ ତ ତୁ
ମୁଁ ସିନା ଦୋଉନି ଅନ୍ୟ ମାନେ ଝିଅ ମାନେ କାମ କରୁଚନ୍ତି ନା ନାଇଁ।
କଲେ ବି ଯତେ ଯାହାଲେ ପୁଅ ମାନଙ୍କର ଯେତେ ପ୍ରେସର ଆଉ କାହା କାହାର ନାହିଁ ହେଲା।
ହେଲେ ବି ଫିର୍ ବି ଭଲ। ପୁଅ ହବ ଭଲ ସମସ୍ତଙ୍କ ସହିତ ଖେଳିବ ତୋ ବାଟରେ ତୁ ତା ବାଟରେ ସିଏ।
କିଛି ଏରା ହେରା ଗୁଟେ ଗୋଟେ ଲୋକୋ ଥାଆନ୍ତି ଏଡ଼ା ଏନ୍ତି ଗୋଟେ ଗୋଟେ ବେକାରିଆ ଲୋ କୋ ଥାନ୍ତି ନା ସେମାନେ ଇନ୍ତି କରନ୍ତି ହେଲେ ସମସ୍ତେ ସେମିତି ସମାନ କି?
ଯେମିତି ଛପ୍ରୀ ପ୍ରୋ ପ୍ରୋ ମାକ୍ସ ଅଜଣା ଲୋକୋ।
ସୋସାଲ୍ ମିଡ଼ିଆରେ ତ ଗୋଟେ ତା ସ୍ତ୍ରୀ ଟା ତା ସ୍ତ୍ରୀ ଟା ତା ସ୍ଵାମୀକୁ ମାନେ ବିଷ ଦେଇକି ମାରିଦେଲା ତାପରେ ଲାଟିନ୍ ଘରେ ପୁତିକିନା ମେଜିଆ କରିଦେଲା। ତାପରେ ପୋଲିସି ଖବର ପାଇଲାଠୁ ଯାଇକିନା ହେଠୁ ଖୋଳାଖୋଲି କଲେ ଯେତେବେଳେ ଦେଖିଲେ ତା ସ୍ଵାମୀ ପୁରା ଭିତରେ ପଡିକି ପଚି ଯାଇଛି ପରା ଆଉ
ଆମର ଆଉ କିଛି ଥିବ କଙ୍କାଳ ହେଇସାରିବନି ସିଏ।
ଆରେ ଏରା କଣ ସା ତେ କଣ ବହେ ବ ମାସ ଏ ଦଶ ଦିନି ଏଗାର ଦିନି ଭିତରେ ଯାଇକି ତାକୁ ଫୁଣି ପାଇଲେ ଏଇ ଭିତରେ
ହେଲେ ବି ଏତେ ପଚି ସାରିବନି।
ଆଉ।
ସ୍ମେଲ୍ ହୋଉଥୁବ ସିଏ ମାନେ କଁ ଏ ଭଗବାନ ଯଦି ସିଏ କଲା ଯୋଉ କଲ୍ ମାନେ ମେଜିଆ ଫେଜିଆ ଯୋଉ ମାନେ ଲାଟିନ୍ ଘର ଟା କଲେ ଯାହା ହେଲେ ବି ମାନେ ଯୋଉ ମିସ୍ତ୍ରୀ ଆସିବେ ସିଏ କଣ ଜାଣିପାଇଲେନି।
ନାଁ ନାଁ ନାଁ ନାଁ ସେ ପୁରା ଆଗ ତୁପି ଦେଇଥିଲା ହେଲା। ତୋପି ଦେଇକିନା ତା ତାର ଆଉ ଗୋଟେ ଯିଏ ବଏଫ୍ରେଣ୍ଡ୍ ସେ ସେ ସେଏ କି ଇଏ ମିଶିକି ମେଜିଆ କର ଦେଇଚନ୍ତି ମାନେ ସିମେଣ୍ଟେ ଫିମେଣ୍ଟେ ଏରା କଁରା କି ଗୋଳେଇକି ମାରିଦେଇଚନ୍ତି ତା ଓପୋରେ ଆଉ
ଲାଟିନ୍ ଘରେ ଆଉ। ଯୋଉ ଘରେ ମଇଳା ଦିନ୍ସ ସେଇ ଘରୁ କରିଦେଲେ କିଏ ଜାଣି ପାରିବେନି ନା ହେଇଥିପାଇଁ ସିଏ ତାକୁ ତୁପି ଦେଇଥିଲା।
ହଁ ହଁ ଏଇ ଖବର ଟା ନିୟୁଜ୍ ଟା ମୁଁ ଶୁଣିଥିଲି। ଆଉ ଗୁଟେ ବାବାଟେ ଆଉ ଗୁଟେ ବାବାଟେ ପାଣି ଟାଙ୍କି ରେ ନା କୋଉ ଟାଙ୍କିରେ ପୁରେଇ ଦେଇ ନଥିଲା କି?
ବାବାଟେ ନୁଁ ଏଟା ତା ସ୍ତ୍ରୀ ଟା, ସେ ଆଉ ଗୋଟାକୁ ଭଲ ପାଉଥିଲା ବୋଲି
ସେଟା ବାବା ଟା ମାନେ ଯୋଉ ଦାଢ଼ି ଫାଡ଼ି ରଖିଛି, ବାବା ଟାଇପ୍ ର ଗୁଟେ ଜଟଟେ କରିଛି।
ହେଟା ବାବା ହେଲେ ନୁହୁଁ, ଏଇଟା ବାବା ବାବା ଟାଇପରେ ଦେଖିବା ପାଇଁ ହେଲେ ସେ ବାବା ନୁହୁଁ। ଆଉ ତାକୁ ଡ୍ରମ୍ ଭିତରେ ପୁରେଇକି ନା ତାକୁ ମାରିକି ଡ୍ରମ୍ ଭିତରେ ପୁରେଇ ଦେଲା, ତା ପରେ ହେଟୁ ସିମେଣ୍ଟ ଆଣିକିନା ଗୋଳେଇକିନା ଡ୍ରମ୍ ଭିତରେ ପୁରେଇ ଦେଲା ହେଠୁ, ତାପରେ ତା କୁ ହେଠୁ ରଖିଥିଲା ଆଉ।
ବାବାଙ୍କ ଗେରୁଆ ଭଳିଆ ପିନ୍ଧେନି, ସେଟା ପା ଯୋଉ ସୋସିଆଲ ମିଡିଆରେ ମୁଁ ଦେଖିଥିଲି। ମୁଁ ବହେ ନିଉଜ ଦେଖୁଛି, ମୁଁ ଭାବୁଚ ଇନ୍ ଷ୍ଟା ଫିନ୍ ଷ୍ଟା ମୁଁ ଯାହା ସେ କଲେ ବି ମୋର ପ୍ରାୟଟା ମୋର ୟୁଟୁବ ମୋର ନିଉଜୁ ସୋସିଆଲ ମିଡିଆରେ ସବୁବେଳେ ନିଉଜ୍, ମୋର ନିଉଜ୍‌ ଉପରେ ନି ଟିକେ ଦେଖୁଛି ଆଉ। କିଏ କେମ୍ ତି ହେଲା କୋଉଠୁ କିଏ ମଲା। କିଏ କଣ ଖାଇଲା କିଏ କୋଉଠି ଗଲା ମୁଁ ଟିକେ ଦେଖୁଛି ଆଉ।
ଓହୋ। ଏଇ ବାବାଟା ତ ଏଇ ମାନେ ଏମିତି ସବୁ ଆଉ ସ୍ତ୍ରୀ ଲୋକ ଏତେ ସବୁ ମାନେ ଖାଲି ତାଙ୍କ ସ୍ଵାମୀ ମନଙ୍କୁ ଖାଲି ମାରି ଦଉଛନ୍ତି ମାନେ କେ ଏତେ ଖବର ପାଇଲିଣି ମୁଁ ଆଣିଛ ନାହିଁ ତୁ ଆଉ ମାରିଦବୁ କିଇଁତି ଆଉ।
ଏ ଏବେ ଗୋଟେ ନୂଆ ରେ ହେଇଛି ହେଲା ସୋସିଆଲ ମିଡିଆରେ ମାନେ ତା ଚାଳିଶି ବର୍ଷର ମାନେ ସ୍ତ୍ରୀ ଲୁକଟା ବାହା ହେଇଚି ତାର ଦି ଦିଇଟାନା ତିନିଟା ଛୁଆ ସେ ଗୋଟେ ବାହା ଭଲ ବାହା ଯୋଉ ଗୋଟେ ପିଲାଟାକୁ ଅ ଅଠନ ଉଣିଶି ବର୍ଷ ବି ରା
ହଁ ମୁଁ ଜାଣିଚି ଦେଖି ଦେଖିଥିଲା ହିନ୍ଦୀ ଲୋକଟା ତ। ହଁ ଏଟା ମୁଁ ତ ଦେଖିଚି।
ଇନଷ୍ଟା ଖୋଲିଲେ ଆସୁଚି ୟୁଟ୍ୟୁବୁ ଖୋଲିଲେ ବି ଆସୁଚି।
କଣ କହିବ ସେଇ ଟାଉଟର୍ ପିଲାଟା ବି ତାକୁ ଭଲ ପାଉଥିଲା କଣ ପାଇଁ କି? ର ରଙ୍ଗ ନମ୍ବରରୁ କଲ କରିକିନା। ସେ ଏକାଥରେ ତାଙ୍କ ଘରକୁ ପଳେଇ ଆଇଲା।
ହୁଁ।
ହାଲୋ।
ହଁ ହଁ ସେ ହଁ ସେ କଣ ଆକ୍ଚୁଆଲି ହେଇଛି କହିଲୁ? ସେ ଉଁ। ଯୋଉ ରଙ୍ଗ ନବର ମାନେ ମୋବାଇଲରେ କଥା ହେଇଚି କଥା ହେଇଚି କଥା ହେଇ ହେଇ ତାକୁ ଧରିକିନା ଆଣିଚି ଆଡୁ ଯେତେବେଳେ କହିଲେ କି ଆଉ ମାନେ ଆସିଲା ସେ ଆଉ କଣ କରିବ। ଆଡୁ ତାପରେ ହେଠୁ ତାକୁ ମିଡିଆ ବାଲା ପଚାରିଲେ ତୁ ଯ ଯାହାଲେ ବି ମୋବାଇଲେ କଥା ହେଲେ ବି ବଡ ଫୋନ ମାନେ ନା ଭିଡିଓ କଲ ବି ହେଇଥିବ ନା। ସେଇଠୁ ସେ ବି ଝିଅ ଟା ସେ ସ୍ତ୍ରୀ ଲୋକଟା କହିଲା ହଁ ମୁଁ ଭିଡିଓ କଲରେ ବି ସେ ମତେ ଭିଡିଓ କଲ କରିଚନ୍ତି। ତୁ ତତ ତାହେଲେ ଭିଡିଓ କଲଲେ ଦେଖିଛୁ ନା? ଆଉ କହିପାରିବୁ କି ଆଉ ମୋ ତାର ଭୁଲୁ ଦିଇ ଜଣ ଜାଙ୍କର ଭୂଲ। ସେ ଭିଡିଓ କଲରେ ବି ତାକୁ ଦେଖିଥିବ।
ଏଇ ପିଲାଟା ଯୋଉଟାଏ ତାର ମୁଣ୍ଡ ଦୁଷଅଛି ହେଲା ହେଇଥିପାଇଁ ସେ ଖାଲି ଯାହା କହିଲେ ଖାଲି ହସୁଥିଲା।
ହଁ ସବୁବଳେ ଗୋଟେ ହସୁଚି ମାନେ କିଛିନାଇଁ। ଆଉ କେତଟଙ୍କା ଦେଇଥିଲା କଣ ମୁଁ ରିଚାର୍ଜ କରିି ସେତ କହିଲା କିଛି ଦେଇନି ହେଠୁ କହିଲା ହଁ ମୁଁ ଦେଇନି। ରିଚାର୍ଜ କରିବା ପାଇଁ ଦେଇଚି।
ପ୍ରେସର ତା ମୁଣ୍ଡରେ କିଛି ନାଇଁ ସେ ଖାଲି ହସୁଚି ତା ମୁଁ କହିଲି ପିଲାଟା ଯାହାହେଲେ ଟିକେ ମୁଣ୍ଡଦୋଷ ଅଛି ସେଇଥିପାଇଁ ସେ କି ଚି ହେଲେ ଜାଣିପାରନି ଭଲସେ।
ତାକୁ ଅଠର ନା ଉଣିସି ତାକୁ ହେଇଚି ଚାଳିସି।
ଚାଳିସି। ତ ଭାଇ ସେଇ ସ୍ତ୍ରୀ ଲୁକଟା ତାଆଡେ ଯାଉନି ଆଉ ତାର ତ ହଉନି ତାକୁ ଡିଭର୍ସ ଦେଇଦେଲା ସେ ସ୍ତ୍ରୀଲୁକ।
ହେଇଚି ବର୍ଷ ପୁଣି ତିନି ଚାର ତିନଟାରୁ ଚାରଟା ଛୁଆ।
ଆଇଲାକୁ ଡିଭର୍ସ ଦେଇ ସାଇଲାଣି।
ଖାଇ ସାରଲାଣିି।
ହଁ ଦଶମିଣ୍ଟି ହେଇଗଲା ମୁଁ କାଟିକି ଆଉଥରେ କଲ କରିବି ହେଲା।
ହଁ।